ଉଁ ଜୟ ଜଗନ୍ନାଥ ଗୁଡ଼ ଇଭିନିଂ।
ଡୋ
ହ୍ୟାଲୋ
ହ୍ୟାଲୋ ହଁ
ଉଁ ମୁଁ ତ ଏଠି ଥିଲି ବା ବସିଥିଲି ବର୍ଷା ଛାଡିଲା ତ।
ବୟସଟା ଆପଣଙ୍କୁ ଶୁଭୁଛି ତ?
ହୁଁ ହୁଁ ଏବେ ଶୁଭାଗଲା ଏବେ କ୍ଲିୟର ହେଲା ଫାଷ୍ଟ ସୁବୁ ନଥିଲା।
ଆଜ୍ଞା କଣ କରୁ ଛନ୍ତି
ହଁ ମୁଁ ତ ଏଠି ବାସ ଏବେ ଟିକେ ବାହାରକୁ ଆସିଲି ବୁଲିବା ପାଇଁ। ଦିନ ଯାକ ଘରେ ଥିଲି ନା ବର୍ଷା ପକଉଥିଲା। ଏବେ ବର୍ଷା ଛାଡ଼ିଲା ତ ବାହାରୁ ଟିକେ ଆସିଛି ବସିବା ପାଇଁ ଆଉ।
ଆଚ୍ଛା ଆପଣ କୋଉଠୁ କହୁଥିଲେ?
ମୁଁ ଢେଙ୍କାନାଳ ରହୁଛି ବର୍ତ୍ତମାନ।
ନୟାଗଡ଼ ପୁଣି ଢେଙ୍କାନାଳ।
ନାଇଁ ଆମର ନୟାଗଡ଼ କିନ୍ତୁ ରହୁଛି ଢେଙ୍କାନାଳ।
ହଁ ଢେଙ୍କାନାଳରେ କଣ ପାଇଁ ରହୁଛନ୍ତି?
ନାଇଁ ଏଇଠି ଚାଲିଛି ଗୋଟେ ଭାଇ ଆମର ଗୋଟେ ଜଣେ ବିଜନେସ କରୁଛନ୍ତି ତ। ହେଲ୍ପ କରାହଉଛି।
ହେଲେ ଆପଣ ବିଜନସ ଲାଇନ୍ ରେ ପୁ
ନା ସେମିତି କିଛି ନାହିଁ। ହୁଁ ଇଛୁକ ବଲେ କିଛି ନାହିଁ। ସେମିତି ଭାଇ ଜଣେ କରୁଛନ୍ତି ତ ଆସିକି ସାହାଯ୍ୟ କରିବା କଥା ମାନେ ଏ ମୋର ଗ୍ରାଜୁଏସନ କମ୍ପଲିଟ ହେଇନା କମ୍ପଲିଟ ହେଲା ପରେ ଯାହା କରିବି। ସ ଯେହେତୁ କମ୍ପ୍ଲିଟ ହେଇନି ର ଇଆଡେ ଆସିକି ରହିଚି ଆଉ। ହାଲୋ। ହାଲୋ।
ଆଚ୍ଛା
ରାତିରେ ବୋଲେ ଏବେ ତ ଖାଇଥିଲି ବରା ଖାଇଥିଲି ଚା ବିସ୍କିଟ୍ ଖାଇଥିଲି। ଏବେ ରୋଷେଇ ହବ ଭାତ ଆମର ବସିଲାଣି। ତରକାରୀ କଣ କରାହବ ଗୋଟେ ଦେଖିକି ଆଉ ପରିବା ଦେଖିକି ଯାହା ଥିବ। କରାହେଇଯିବ ଆଉ।
ଆଛା, କି ରୋଷେଇ ଆପଣ ନିଜେ।
ଉଁ। ହୁଁ ସେମିତି ଆଉ ମିଶାମିଶି କରିକି ଆମର ଜଣେ ଏଠି ଭାଇ ଦି-ତି-ତିନି ଜଣ ର ଆମେ ଚାର୍ ଜଣ ରହୁଚୁ ନା।
ତ ସମସ୍ତେ ଟିକେ ଟିକେ ମିଶିଦେଲେ ହେଇଯାଉଚି।
ଏଇଟା ଏଇତ କଲେ ଭଲ ଆଉ ମିଶିକିନା କଲେ ଆଉ।
ହଁ ଆଉ ଆପଣ କଣ କରୁଥିଲେ ଏବେ?
ମୁଁ ଏମିତି ବସିଛି ଆପଣ?
ହଁ ମୁଁ ତ ଏଇଟି ଉଁ ବାହାର ବାହାରେ ବସିଚି ଏବେତ ଏଇଠି ରୋଷେଇ ଚାଲିଚି ଏଇଠି ଦେ ବସିଛି କଣ କାମ ଦେଲେ କରିବା କଥା ଆଉ।
ହ ଆଚ୍ଛା।
ଆଉ ଘରେ ସବୁ କଣ କରୁଛନ୍ତି, ଅଙ୍କଲ ଆଣ୍ଟି?
ଘରେ ବାବା ମମି ଏବେ ତ ଫୋନ୍ ରେ ଆଇ ବାବା ତ ଘରେ ନାହାନ୍ତି ଆଉ ମୋ ଭାଇ ବସିକି ପାଠ ପଢୁଛି।
ଆଛା। ଏମତି ତାହେଲେ।
ଆଜ୍ଞା।
ଆଉ କଣ? ଆପଣଙ୍କ ଆଡେ ବି ମାନେ ଏମିତି ବର୍ଷା ଚାଲିଚି ଲାଗି ରହିଚି ଏକପଡିଆ।
ହଁ। ଆଉ ଆ
ପାଣି ହେଇଯାଇଥିବ ରାସ୍ ମୁଁ କହିଲି ଆପଣଙ୍କ ଆଡେ ବର୍ଷାରେ ପାଣି ହେଇଯାଇଥିବ ରୋଡ ଜାକ ତ?
ହଁ ସେଇଟା ତ ସମସ୍ତଙ୍କର ଆଡ଼େ ହୁଏ।
ଆମର ଇଆଡେ ମାନେ ଆଣ୍ଠୁଏ ଆଣ୍ଠୁଏ ପାଣି ହେଇଯାଇଚି।
ହଁ ବର୍ଷା ଦିନ ଆଉ ଯେମିତି ଆ ଗ୍ରୀଷ୍ମ ଋତୁରେ ବି ଚାହୁଁଚେ କେମିତି ଖରା ଟା ଜୋରେ ନହଉ ପଳଉ ଗରମରୁ ଆମକୁ ବଞ୍ଚା ସେମିତି ବର୍ ହବ।
ହୁଁ ହୁଁ।
ଆପଣଙ୍କ ପ୍ରିୟ ଋତୁ କଣ?
ଶୀତ ଋତୁ।
ଭଲ ଲଗେ। ବସା ଋତୁ? ଆଜ୍ଞା ପା ପଣଙ୍କ ଜନ୍ମ ମାସ।
ମୋର ଜନ୍ମ ମାସ ହଉଚି
ଏମିତି ଡେଟ ରେ ମୋ ଆ କିନ୍ତୁ ମାନେ ଓଡିଆ ମାସ କହିବ ଗଲେ ଫଗୁଣ।
ଆଛା କୁନ୍ ସମୟରେ।
ହୁଁ ହଁ ହଁ ସେ ହୋଲି ହୋଲି ଆଠ ଦିନି ପୂର୍ବରୁ ନା ଆଠ ଦିନି ପରେ ଏମିତି କଣ। ଆପଣଙ୍କର?
ଆଚ୍ଛା ଆ
ମୁଁ କଇଲି ଆପଣଙ୍କର କେବେ?
ମୋର ଏଇ ଅଗଷ୍ଟ ମାସରେ।
ଆଚ୍ଛା ଆଡଭାନ୍ସ ହାପି ବାଡେ।
ଅଗଷ୍ଟ ଶିର ଥ୍ୟାଙ୍କୟୁ ଧନ୍ୟବାଦ।
ୱେଲକମ୍।
ଆଉ କଣ ଜନ୍ମଦିନ କଣ ପ୍ଲାନିଂ କରିଛନ୍ତି?
ଜନ୍ମଦିନରେ କିଛି ମଧ୍ୟ ସେମି ଏ ପୂର୍ବ ବ୍ୟବସ୍ଥା କିଛି ହେଇନି ଜନ୍ମଦିନ ପାଖେଇ ଆସୁ ଆଉ ତ ମାସେ ରହିଛି ନା। ତ ପାଖେଇ ଆସିଲେ ନିଶ୍ଚୟ କିଛି ନା କିଛି ହବ।
ଆଚ୍ଛା, ନାଇଁ କିଛି ନା କିଛି ଭାବିଥିବେ ତ ମନେ ମନେ ଭାବିଥେ ନାଇ ଜନ୍ମଦିନ ଆସିଲେ ଏମିତି କରିବା କି ସେମିତି କରିବା, କି କା କଟିବା ସାଙ୍ଗମାନଙ୍କୁ ଡାକିବା କି କଣ ଏମିତି ସେମିତି
ହଁ ସେଇଟା ମୋ ପ୍ରିୟ ଲୋକ ମା ନେ ମୋବାଇଲ ପ୍ଲାନିଂ ମାନେ ଯାହା ବ୍ୟବସ୍ଥା କରିବା କଥା କରନ୍ତି ମୁଁ ସେମା ତରଫରୁ ଯାହା ଟ୍ରିଟ ବଗେରା ଦେଇଦିଏ ଆଉ।
ଆଚ୍ଛା। ଆପଣ ସବୁବେଳେ ମାନେ ଜନ୍ମଦିନ ପାଳନ କରନ୍ତି? ସବୁ ବର୍ଷ ମୁଁ କଇଲି ଆପଣ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଚନ୍ତି?
ଆଜ୍ଞା ମୁଁ ପାଳନ କରେନି ମୁଁ ଟିକେ କେକ୍ କାଟେନି, ମୋତେ କେକ୍ କାଟିବା ଟା କାଇଁ ଟିକେ ଠିକ୍ ଲାଗେନି।
ଆଚ୍ଛା।
ତ କେକ୍ କାଟିଆ ମତେ ଟିକେ ଭଲ ନୁହଁ।
ହୁଁ ମୁଁ ବି ସେମିତି ମାନେ ଜନ୍ମରୁ ଆଜି ଯାଏଁ ମୁଁ ମୋ ବାଡେ ହିଁ କେବେ ମାନେ ପାଳନ କରନି।
ନାଇଁ ମତେ ଟିକେ କେକ କାଟିବା ଟା ପାଇ ଭଲ ଲାଗେନି। କି ଯେହେତୁ ଏକେରେ ତ ଆମେ ହିନ୍ଦୁ। ଆମର କେକ୍ କାଟିବାର ସେମିତି କିଛି ନାହିଁ ପ୍ରଥମରୁ, ଆମ ପୂର୍ବ ପୁରୁଷ ଯୋଉମାନେ ଅଛନ୍ତି। ସେମାନେ କେବେ କେକ୍ କାଟିକି ଜନ୍ମଦିନ ପାଳନ କରନ୍ତିନି ନା।
ହୁଁ ସେଇଟା ବି ତ ସତ କଥା।
ତ ମୁଁ ସେଥିପାଇଁ ଟିକେ କେକ୍ କାଟିବା ଟାକୁ ବେଶୀ ଆଁ ପ୍ରାଅରିଟି ଦିଏନି, ଯୋମାନେ ବି ଆଣେ ମୁଁ ଟିକେ ହଁ ହଁ ସେମତି ଖାଇଦିଅ ପଛେ ମୁଁ କିନ୍ତୁ କାଟିବିନି, କେକ।
ଆଚ୍ଛା ସେଟା ବି ସତ କ ତଥା ତାପରେ ଅ ମାନେ ଆନାନ୍ଦର ଇଏରେ ଦେଖିଲେ ବି ମାନେ ଆଁ ଆଜିକାଲି ଯୁଗରେ ମାନେ ସେଇଟା କେକ୍ ଟା କମନ ବି ହେଇଯାଉଚି, ତ ଯୁଗ ପିଢ଼ି ଅନୁସାରେ ଆମକୁ ଖା ପୁ ଖାଇ ଚଳି
ଆଜ୍ଞା ହଁ ସେଇଟା ବି ସତ କ
କ କହିଲେ?
ନା ନା ମୁଁ କହିଲି କି ମାନେ? ଏବେ ବି ମାନେ ସେଇଟା କମନ ହେଇଗଲାଣି ନା ସମସ୍ତେ କରୁଚନ୍ତି ସୋ ଆମକୁ ବି କରିବା ଦରକାର।
ଆଜ୍ଞା ଆଉ ଆପଣଙ୍କ ପ୍ରିୟ ଖାଦ୍ୟ କଣ?
ମୋର ପ୍ରିୟ ଖାଦ୍ୟ ସ ମୋର ଖାଇବାରେ ମାନେ ସେମିତି ପାଇ ହଁ ମୋର ମାନେ ମତେ ଯାହା ଦବ ତାହା ଖାଇବି, ମାନେ ଖାଇବା ଜିନିଷ ମାନେ କୌଣସି ଜିନିଷ ନହିଁ ମୁଁ ଯେମତି ଖାଏନି ମତେ ମାନେ ଖାଇବା ଖୋଜେନି, ଇଟା ହେଲାନି କି ସେଇଟା ହେଲାନି, ଏଇଟା ଅଛି ସେଟା ଖାଇବାନି କି ସେମତି ନାଇଁ ମାନେ ଯାହା ଅଛି ଖାଇ ଚାଲ। ସବୁ ମୋର ପ୍ରିୟ।
ହୁ।
ଆପଣଙ୍କର?
ନିମଦିିକ ଗୁଣ ହ
ଆଚ୍ଛା।
ମୋର ରସଗୋଲା ଦରକାର। ଦରକାର। ଏଇସବୁ ଜିନିଷ ମତେ ।
ମିଠା -ମିଠା ନା କି ମିଠା ପ୍ରେମୀ।
ହଁ ବହୁତ।
ଆଚ୍ଛା ତାହେଲେ ଆମେ କେତେବେଳେ ଗଲେ କି ମିଠା ଖୁଆଇବେ ଆମକୁ ଆଉ।
ହଁ ନିଶ୍ଚୟ।
ଆଛା। ଆପଣ ଆଜି ରୋଷେଇ କରିବେ ବୋଲି କହୁଥିଲେ ସକାଳେ ତ କଣ ରୋଷେଇ କଲେ ଆଜି ନା ମାମା କରିଦେଲେ?
ରୋଷେଇ ରୋଷେଇ ତ ମୁଁ କିଛି ଜାଣିନି।
ଆପଣ ଜାନାହାନ୍ତି ରୋଷେଇ?
ହ୍ୟାଲୋ।
ହୁଁ- ହୁଁ କୁହନ୍ତୁ।
ନା ରୋଷେଇ ବିଷୟ ରେ ମୋର ଅଳ୍ପ ଜ୍ଞାନ। ଜାଣିଛି ରୋଷେଇ କିନ୍ତୁ ସବୁ ମ୍ୟାଗି, ପାସ୍ତା ଏଇ ସବୁ ବିଷୟ ରେ ମୁଁ ଜାଣିଛି।
ଆଚ୍ଛା ସାଇଡ ଆଇଟମ୍ ଆପଣଙ୍କୁ ବେଶୀ ପସନ୍ଦ ଆଉ। ମାନେ ନିଜ ପାଇଁ ଯୋଉରାଗ ଦରକାର ନିଜେ ଖାଲି କରିକି ଖାଇବାକୁ ସେଇଟା ଆସିଛି ଆପଣଙ୍କୁ।
ହଁ ଠିକ କରିଛି। ଆଉ କିଛି ମ । ଏଇଟା ବି ସତ କଥା ପୁରା ରାଇଟ।
ନିଜ ସୁବିଧା ନିଜେ।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
ସେଇଟା ବି ଠିକ କଥା ମାନେ ନିଜ ପାଇଁ ଯୋଉଟା ଦର କାର ନିଜେ ବି ନିଜେ ହ୍ୟାଣ୍ଡେଲ କରିବା ସବୁବେଳେ ଭଲ। କାହିଁକି ନା ଘରେ ସମସ୍ତେ ସବୁ ହଁ ହଁ। ଧନ୍ୟବାଦ।
ଆଜ୍ଞା। ଜୟ ଜଗନ୍ନାଥ।